ହାଲୋ।
ହୁଁ।
ହୁଁ।
ଆଛା ଆଜ୍ଞା।
ଏଇ ବସିଛି, ଆଜ୍ଞା ଆପଣ?
ମୁଁ ବି ବସିଛି ଖାଇଆ ପିଇଆ ସଇଲାରୁ ବଇଛି ଆଉ।
ହୁଁ - ହୁଁ।
ଆମର ଏଠି ଆଲ୍ଲା ହୋ ଆକବର ହଉଛନ୍ତି।
କଣ କରୁଛନ୍ତି?
ଆଲ୍ଲା ହୋ ଆକବର।
ଆଲ୍ଲହା।
ହଁ।
ଆଛା ପାଖରେ କି ମସଜିଦ୍?
ହଁ ଏ ପାଖରେ ଅଛି।
ରାତିରେ ବି ସେମାନେ ଏମିତି କରନ୍ତି କି?
କେ- କେ ଜାଣି କଣ ଗୋଟେ ରାତିରେ ଗୋଟେ କଣ ଗୋଟେ ଚଲେଇଛନ୍ତି ଗୋଟେ। ହୁଁ ଚାଲୁ ଆଉ ଆଉ।
ଚାଲ।
ଆଉ କଣ ଖାଇଛ?
ଗୁପଚୁପ ଖାଇଥିଲି ସନ୍ଧ୍ୟାବେଳେ।
ଚୁ ଇ ସାରା ଛାଡ଼ ଛାଡ଼ ଆଉ କିଛି କହିବିନି। ଆରେ କିିଛି
ହଁ ହଁ ଜାଣିଛି ବୁଝୁଛି।
ହଁ ଆଉ ହଁ ଆଜିିକ ଦିନ ସାରା ଓ ହୋ ଦିନ ସାରା କଣ ବିଜି ପୁରା।
ହଁ ହଁ ଦିନରେ ବି ଟିକେ ବ୍ୟସ୍ତ ରହିଯାଇଥିଲି। କଣ କହିଲ ମୋର ରିଚାର୍ଜ ସରିଯାଇଛି ହେଲା ରିଚାର୍ଜ ସରିଯାଇଛି ଘରେ ଯୋଉ ୱାଇଫାଇ ଅଛି, କରେଣ୍ଟ ପଳେଇଲା ବେଳକୁ ସିଏ ବି କଟି ଯାଉଛି ତ ୱାଇଫାଇ ଯୋଉ କଟିଯାଉଛି ନେଟୱର୍କ ଟୋଟାଲି ଆମର ଏଠି ପାଏନି ଜିଓ ନେଟୱର୍କ ଠିକ ସେ ତ କରେଣ୍ଟ ପଳେଇଲେ ନା ୱାଇଫାଇ ବି କଟି ଯାଉଛି, ଆଉ କିଛି ଆଉ ଯୋଉ ଫ୍ରି ହଉଛି ସେ ଟାଇମରେ କରେଣ୍ଟ ରହୁନି ଆଜି ଟିକେ ପବନ ହେଇଦେଲା ନା
ଓ ହୋ, ତମର ଟିକେ ପବନ ଦେଇଦେଲେ କାଟି ଦଉଛନ୍ତି ନାଇଁ।
ନା ନା ସେମିତି ସବୁବେଳେ ହୁଏନି ଆଜି କଣ ପାଇଁ କାଟୁଥିଲେ।
ଆଚ୍ଛା । ଆଉ
କଣ ଖାଇଲ?
ମୁଁ ଖାଇଲି ରୁଟି ଭଜା।
ହୁଁ ହୁଁ।
ହୁଁ, ଚଳେଇବା କଥା ଆଉ କଣ କରିବା।
ହଁ ହେଲ୍ଦି ଖାଇବା ସବୁଠୁ।
କଣ କହିଲ?
ରୁଟି ଭଜା ସବୁଠୁ ହେଲଦି।
ହଁ, ଚଳିବ ଆଉ।
ହଁ
ଆଉ କଣ କେତେ, କେତେ ଆଇଁଷ ଖାଇବ କହିଲ, ଆଇଁଷ ଖାଇଲେ ବିଜାର ବି ଲାଗୁଛି।
କଣ ଲାଗୁଛି?
ମାନେ ବିଜାର ଲାଗୁଛି ମାନେ ଇଏ ଲାଗୁଛି କେତ
ତମେ ବରହ୍ମପୁର ବଟର କି?
ମୁଁ ମମି ବ୍ରହ୍ମପୁର ର
ବ୍ରହ୍ମପୁର?
ହଁ ମମି ର
ଓ ହୋ । ସେଇପଟେ ଏମତି କୁହନ୍ତି ହଁ। ତାହେଲେ କୋରାପୁଟ କେବେ ନେଉଛ?
କୋରାପୁଟ କେବେ ମୁଁ ଯାଇନି।
ହୁଁ
ହ ତମେ ଯାଇଛ କି?
ନା ମୁଁ ଯାଇନି।
ଆଚ୍ଛା, ଲାଙ୍ଗୁଏଜ କଥା କହୁଛ ତାର।
ଲାଙ୍ଗୁଏଜ କଥା ନୁହଁ, ମାନେ କୋରାପୁଟ ଟା ମାନେ ସେଇପଟେ ନା ଟିକେ ସେ ବ୍ରହ୍ମପୁର, ନବରଙ୍ଗପୁର ସେଇପଟେ ଟିକେ ନା ମତେ ଲାଗିଲା ଯାଇଥିବ ବୋଧେ।
ହଁ ନାଇଁ କୋରାପୁଟ, କୋରାପୁଟ ର ବି ଲାଙ୍ଗୁଏଜ ସେମିତି ତାର।
ହଁ, କୋରାପୁଟ ନବରଙ୍ଗପୁରରେ ବି ଏମିତି।
ଆଚ୍ଛା ।
ହୁଁ ।
ହଉ ଚାଲୁ ଆଉ କଣ କରିବା।
ହୁଁ
ସବୁ ଲାଙ୍ଗୁଏଜ ମିକ୍ସ, ଭୁବନେଶ୍ଵର, ବ୍ରହ୍ମପୁର। ଏବେ ଯାଇକି ରହୁଛ କଉଠି ଏଟା?
ଏବେ ଚକ୍ରଧରପୁର, ଝାରଖଣ୍ଡ।
ହଁ।
ମାନେ, ମୁଁ ମଲଟି ଟ୍ୟାଲେଣ୍ଟେଡ ସବୁ ମତେ ଆଶୁଛି ହି ହି ହି ହି ହି। ଦେଖିଲା ବେଳକୁ କିଛି ଆସୁନି ମୋତେ, ସାବାସ୍। ସେ ବଙ୍ଗାଳୀରେ କହୁଛନ୍ତି ହେଲା, ମୁଁ ବୁଝିପାରୁନି ହେଲା, ମୁଁ ତାଙ୍କ କହୁଛି ମେରେକୋ। ମେରେକୋ ବଙ୍ଗାଳୀ ନଇ ଆତା, ଆପ ଓଡ଼ିଆ ମେ ବାତ କିଯିଏ ନା ୟା ହିନ୍ଦୀ ମେ ବାତ କିଜିଏ। ସେ କହିଛି, ଆଚ୍ଛା, ଆଚ୍ଛା, ସରି ସରି ସରି, ଓ ଇଟ୍ସ ଓକେ।
ଆଉ ଆଜି ଦିନ ସାରା ବୋଧେ ଏଇ ସବୁ କାମରେ ଲାଗିଚ।
ଦିନ ସାରା କିଛି କାମ ନଥିଲା ହେଲା ତ ଏ ରୁ ମ ରେ ଉଠିଲି ଶୋଇଲି ହେଲା ତାପରେ ଖାଇବା ଆଣିବାକୁ ଗଲି ତାପରେ ଏମିତି ତାପରେ ଆସିଲି ପୁଣି ଶୋଇ ପଡିଲି ହେଲା। ଏ ସବୁ କମ ଚାଲଚି ଆଉ। ସାଙ୍ଗ ମାନଙ୍କୁ ଟିକେ କଲ୍ କଲି ସାଙ୍ଗ ମାନଙ୍କ କେତେ ଦିନ ହେଲା କଲ କରିନଥିଲି ମୁଁ ଆଜି ଛୁଟ ଫ୍ରି ଅଛି ତ ଆଜି କଲ୍ କରିଦବା। ତା ତମକୁ ମେସେଜ କଲି ମୁଁ କହିଲି ଦେଖେ ତମେ ଯେତେଥରକ ଫ୍ରି ଥିବ ତ ମୁଁ କଲ କରିଦେବି ହେଲେ। ଏମିତି ଆଉ ତାପରେ ଯାଇ କଲ କରିଥିଲା।
ହୁଁ।
ଉ ଯାଇ କଲ କଲା ଯାଇ ଗୋଟେ ତା ଆଡୁ କଲ୍ କଲା ମୁଁ ଗୋଟେ କଲ କଲି ତା ପୁଣି ସେ ଆଉ ଗୋଟେ କଲ କଲା ମୁଁ ଆଉ ଗୋଟେ କଲ କଲି। ରି ଚାରିଟା କଲ କଲୁ।
ହଉ ମୁଁ ଗୋଟେ କରିବି ମୋ ଆଡୁ।
ହଁ କରୁନ କର।
ଏଟା ସରଲା ପରେ।
ହଉ ଠିକ ଅଛି ଏଇଟା ସରିଲା ପରେ କର।
ହୁଁ।
ହୁଁ ତମର ସରନି କି?
ସରିଯାଇଚି ମାନେ ସରିଲା ପରେ ଯୋଉଟା କରେ।
ସରିଲା ପରେ ପୁଣି ମାନେ
କାଲି ବା ଟ୍ରେନିଂ ଦିଆ ହେଇଥିଲା।
ଆଚ୍ଛା ପରେ କହିବ ନହେଲେ ମେସେଜ ରେ ଆଉ ହୁଁ। ଆଉ ତାହେଲେ ଆଜି ଖାଇନ ତମେ ନାଇଁ।
ନା ମୁଁ ଖାଇବିନି ରାତିରେ ଇଚ୍ଛା ନାହିଁ।
ମୁଁ ଭଲ ପିଲାଟା।
ସା ସ୍ଵାମୀର ପଇସା ବଞ୍ଚେଇବ ହେଲା ନ ଖାଇକି। ଆରେ ଆରେ ହସୁଚ ଘରେ ଡରି ଯିବେ।
ଆରେ ନା ନା ସେଦିନ ଲେଟ୍ ହେଇଯାଇଥିଲା ନା ତ ଏତେ ରାତିରେ ହସିଲେ ଭାବିବେ ଭୂ ଭୁତ ଫୁତ ବାହାରିଲା ଏବେ ଶୋଇନାହାନ୍ତି କି।
ତମେ ସେ ଭୂତ ଫୂତ ତମର ସିଆଡ଼େ ଲାଗେ କାହାକୁ।
ଭୂତ ଗାଁ ମାନେ ଭୂତ ଅଛି ହେଲା ମାନେ ଲୋକମାନେ ବିଲିଭ କରନ୍ ତି, ମତେ ତ ଆଜି ଯାଏଁ କେବେ ଭୂତ୍ ଦେଖାଦେଇନି ସତ କଥା ମତେ
ନାଇ ମାନେ ମାନେ ମ ମ ମତେ ଗୋଟେ ଜାଣିବାର ଅଛି ମାନେ ଯଦି ଲାଗିଲେ ମାନେ ତାକୁ କେମିତି ଲାଗେ ସେଇଟା ମତେ ଜାଣିବାର ଅଛି ଗୋଟେ।
କେଜାଣି କେମିତି ଲାଗେ? ମୋତେ ତ ଲାଗିନି କେବେ। ମୁଁ ଦେଖିଚି କିନ୍ତୁ ମାନେ ଯୋଉ ଆସବେ ସ୍ପିରିଟ ଆସେ ଯେତେବେଳେ ବଡି କୁ ସେମାନେ ଯୋଉ ଭଳିଆ ରିଆକ୍ କରନ୍ତି ମୁଁ ଦେଖିଚି ଛୋଟବେଳେ ଏବେ ତ କାଇଁ ଆଉ କିଏ ଆସୁନାହାନ୍ତି ଏବେ ସମସ୍ତେ ସମସ୍ତଙ୍କ ଦୁନିଆରେ ବେ ବ୍ୟ ତ ମରିଗଲା ପରେ ବି ସେମାନେ ବି ବ୍ୟସ୍ତ ରହୁଚନ୍ତି ତାଙ୍କ ଲାଇଫରେ। କାହିଁକି ଆସିଥିଲି ଆଗରୁ ଅଣ୍ଡି ବୋରିଙ୍ଗ ହଉଥିଲେ ଫୋନ ଫୋନ ନଥିଲା ପଳେଇ ଆସୁଥିଲେ। ବୁଲିବା ଗୋଟେ ପୃଥିବୀ ପୃଷ୍ଠ କୁ।
ହଁ ନା ଏବେ ବି ଅଛି ସେମିତି
ହଁ ଅଛି ଅଛି ଏତେ ନାହିଁ ଆଉ ଆଗ ପରିକା ଏତେ ନାହିଁ ଆଉ ଏବେ ହେଲେ ବି ଲୋକମାନେ କହୁଚନ୍ତି ଆକଟିଙ୍ଗି କରୁଚି ମାନେ ଆଗରୁ ଲୋକମାନେେ ବହୁତ ବିଲିଭ୍ କରି ଯାଉଥିଲେ ସେ ସବୁ ହୁଁ। ଲୋକମାନଙ୍କୁ ମତେ ଲାଗେ ଲୋକମାନଙ୍କୁ ଅଟେନ୍ଶନ ଦରକାର ହେଲେ ସେମାନେ କରନ୍ତି ଆଉ ଗୋଟେ ପଟେ ଲାଗେ କି ହଁ ସତରେ ସେମିତି କିଛି ହୋଉଛି।
ଆଚ୍ଛା। ଆକ୍ଚୁଆଲି ମୋର ଗୋଟେ
ବିଲଭ କରୁନି ଯଦି ମତେ ପୁଣି ମାନେ ବି ପ୍ରମାଣ ଦବା ପାଇଁ ଭୂତ ଯଦି ପଳେଇ ଆସିଲା
ହଁ ନି ଦେଖ ଆକ୍ଚୁଆଲି ଏଇଟା ଗୋଟେ କଥା ଅଛି ହେଲା ତମେ ଯଦି ମାନେ ଧରକ ତମେ ଏମିତି ନାଇଁ କି ମାନେ କହିବନି କି ନାଇଁ ସେ ଭୁତ ନାଇଁ ବୋଲି ମୁଁ ବିଶ୍ୱାସ ସରିଵି ମିତି ହେଲା ମାନେ ହଁ ଠିକ ଅଛି ମାନେ ଭୂତ ଅଛି ହୋଉ ଠିକ ଅଛି ହଁ ଆମେ ବିଲିଭ କରୁନୁ ଆଉ ଠିକ ଅଛି ଆମ ଭିତରେ ରଖିବା ହେଲା ଆଉ ଆମେ ଯଦି ତାକୁ ଚ୍ୟାଲେଞ୍ଜ ଦବା ସେଇଠି ତ ଖରାପ ନା
ହୁଁ ହୁଁ ହୁଁ।
ସେଇଟା ହୋଉଛି କଥା ଆଉ।
ହୁଁ।
ଆଉ ତମେ ତ ପଳ କଲେଜ ତ ଷ୍ଟାର୍ଟ ହେଇନି।
ନା ପା ହେଇନି ପ୍ଲିଜ କଲେଜ କଥା ଉଠାଉନି ଗୋଟେ ଶାନ୍ତିରେ ମଣିଷ ବ ଚିମି ରେ ୟାପରେ ରହିଲେ ପୁଣି ଚାଲିବ ଗୋଟେ ପ୍ରସେସ।
କଣ ପ୍ରୋସେସ କଣ?
ଆଉ ଏଇଟା ଟିକେ ଗ୍ୟାପ ମିଳିଛି ବଞ୍ଚିବା ପାଇଁ।
ଆଚ୍ଛା। ନାଇଁ ତମେ ତ ଗଲେ ତ ପଢିବ ଆଉ ଏତେ ଟେନସନ କଣ?
ସେଇଟା ତ ବଡ ଟେନ୍ସନ୍।
ତମେ ପଢା ଲାଇଫ ଷ୍ଟାର୍ଟ ହେଇଯିବ ଆଉ
ହଁ।
ହୁଁ ପଢା ପୁଣି ଖାଇବା ଖାଇ
ନିଜେ ବନେଇକି ଖାଇବା
ହଁ।
ଭାଇ କି ଟନସନ୍।
ଟେନସନ୍ ପୁରା ଟେନସନ୍।
ମୋ ମାଙ୍କ ଗୋଡ ଯଦି ମାନେ ଇଏ ହେଇନଥାନ୍ତା ତାହେଲେ ମୁଁ ଯାଇଥାନ୍ତି।
କୁଆଡେ ଭୁବନେଶ୍ଵର ଆଚ୍ଛା ହଁ। ତମେ ତ ବି ରହିବ, ତମେ ତ ବି ରହିବ ନା।
ହୁଁ।
ହଁ ତୋମର ରହିବ ତ କିଛି ଅସୁବିଧା ନାହିଁ। ଆସିବୁ କଣ ଅଛି। ତ ତମେ ମାନେ ଟ ଭୁବେଶ୍ୱର ରେ ରହିବ।
କିଏ ଭୁବନେଶ୍ୱରରେ କିଏ ରହିବ?
ମାନେ କହୁଚି ମାନେ ଇଏରେ ଆ ତମେ ତ ରହିବ ନା ପୁରୀରେ।
ହଁ।
ହଁ ତ ତ ଯିବା ସହିତ କରିବ ମାନେ ଭୁବନେଶ୍ଵରର ପାଖ ଅଛି ସେପରି ଇଚ୍ଛା ଆସିଲେ ପଳେ ପଳେଇ ଆସିବ। ତ ପୁରୀରେ ପୁରୀରେ ତମେକା ଛାଡିକି ଆସିବା ତମେ ଭଲ ଲାଗିବନି ଏଇଟା ସେ ମୁଁ ସିଆରିଟି ଦୋଉଛି । ପୁରୀ ଟା ଗୋଟେ ଜାଗାଟା ସେମିତିଆ ।
ହଁ କିନ୍ତୁ ବହୁତ ଜଣ କହୁଛନ୍ତି ବହୁତ ମାନେ ଖରାପ ଜାଗା ବୋଲି
ଏ ଖରାପ
ମାନେ ମଣିଷ ଗୋଡା ଖରାପ।
ଆଉ ସେ ପିଲା ଗରା ଟିକେ ଛପରିିଆ ଗରା ଆଉ ।
ଛପ୍ରି ହଁ ।
ଏରା ତାଙ୍କ ଲାଙ୍ଗୁଏଜେ ସେମିତିଆ।
ହୁଁ ହୁଁ।
ମୁଁ ରକି ପିଲାଙ୍କୁ ଜଗିଲେ ଆଉ କିଛି ହବନି ହେଲା।
ହଁ ନିଜେ ନିଜେ ନିଜ ଇଏରେ ରହିଲେ ଠିକ୍ ନିଜେ ଯିବୁ କ୍ଲାସ କରିବୁ ଆସିବୁ ରୁମରେ ଚୁପଚାପ୍ ଖାଇବୁ କାହା ସହିତ କିଛି ଲେନଦେନ୍ ନାହିଁ ସିଏ ଯିଏ ଯାହା କରୁଚି କରୁ।
ବାସ ବାସ୍ ନିଜେ ଯଦି ଠିକଅଛ କିଏ ତମକୁ ଉଙ୍ଗଲି ବି କରିପାରିବନି ହେଲା ଆଉ ନିଜେ ନି ଜର ହଜାରେ କାଣ୍ଡ ଥିବ ହେଲା ତମେ କହିବ ଅ-ସିଏ ଆମକୁ କୋହୁଚି ବୋଲି ତ ତମର ଇଆଡେ ହଜାରେ ଭୁଲ ଅଛି ହେଲା ତମେ ତାକୁ ହଁ ଲାଇନ ଦୋଉ ଥୁବ ଇଏ ଦୋଉଥୁବ ସିଏ ଦୋଉଥୁବ ତମର ହଜାରେ ଭୁଲ ଥିବ ହେଲା ଆ ସେମିତି ହେଲେ ଖରାପ ଏଇଟା ଏଟା
ସେମିତି ହେଲେ ମରିବ ସୁନିଶ୍ଚିତ।
ଆଁ?
ହୁଁ ହୁଁ ଆରେ ସେମିତି ହେଲେ ନିଜ ପାଇଁ ଷ୍ଟାଣ୍ଡ ଲବ-ନବା କୁ ବି ଖରାପ ଲାଗେ ନିଜେ ଠିକ ରହିଲେ ନା ଜଣେ କେହି ବି କିଛି କହିପାରିବେନି ହୋଉ କାଟିଦିଅ।
ହୋଉ ଠିକ୍ ଅଛି।
ହୁଁ।